ହାଲୋ।
ହାଲୋ ହଁ, କଣ କରୁଚ?
ଏଇ ଉଠିକି ବସିଚି ଆଉ। ଠିକ୍ ବର୍ଷା ତ ହେଉଚି, ଦିନସାରା ଆଜି ବର୍ଷା ହବ।
ଖାଇବା ପିଇବା କଲଣି?
ଆଉ ହଁ ଏଇଟି ସାମ୍ନାରେ ଇଟିଲି ଇଟିଲି ଖାଇଦେଲି, ବୀନ ଭାଇ ରା ଇଟିଲି ଘୁଗୁନି ଖାଇ ଦେଇଚି, ମେଡ଼ିସିନି ଖାଇନି। ଖାଇନି ଆଉ ଟିକେ ଯାଉ।
ହଁ ଆମ ଚୁଇଁ ଭାରି ଦୁଷ୍ଟ ହଉଚି, ନବ କି ତାକୁ?
ହଁ-ହଁ-ହଁ ସିଏ ମତେ ଚକୋଲେଟ୍ କାଲି ଦେଲାନି।
ଆଉ ସିଏ-ସିଏ ବି ଗୋଟେ କାହା ସାଙ୍ଗରେ କଥା ହଉଚି କି ହାଲୋ।
ହାତରେ ମୋବାଇଲ୍ ଫୋନ ଭାବି କି କାନରେ ଦେଇକି କହୁଚି ହାଲୋ।
ଆଉ ସେ ଦୁଷ୍ଟ ହବ ଆଉ। ମୋତେ ସେ କାଲି ତ ଚକୋଲେଟ୍ ଦେଲାନି।
ହୁଁ।
ଆ ସେ ଶୋଉଛି କାହିଁ ତାକୁ ରାତିରେ ଗୋଟେ ବାଡି ଧରିକି ଇଏ କରନ୍ତ ନା ସେ ଉଇସିଲ ଧରିକି ରାତି ହୁଇସିଲି ବାଡ଼ି ଧରିକି ଇଏ କରୁଥିବ। ଜାକ୍ ତେ ରହୋ।
କବାଟକୁ ବାଡେଇଲା। ଖୋଲମି ତାପରେ ଖେଲ୍ ତାପରେ ଖେଳିଲା ଖେ ଖେଳିଲା ଖେଳିଲା। ସାଢେ ସାଢେ ବାରଟା ରାତିରେ ସେ ଶୋଇଲା।
ଆଉ ପୁରା ଦୁଷ୍ଟ ହେଇଗଲାଣି ଆଉ। ତାକୁ ସିକ୍ୟୁରିଟି ଗାର୍ଡ କରିଦେବା ରା ତିରେ। ନାଇଟ ଡିଉଟି କରିବ।
ସେୟା ଭାବୁଛି ସେୟା।
କଲେ ସେ ଠିକ୍ ହେବ।
କରିବାକୁ ପଡିବ। ଆ ଈ ବେ
ଡେ ଡ୍ୟୁଟି କରୁନି।
ନାଇଡ ଡିଉଟି କରିବ। ଆଉ ଆଉ ସିଏ ତ ଏମତି ଖାଲି ଦୁଷ୍ଟ ହଉଚି। ଚ ହେ କାଜଲ କହୁଛି ଲଗେଇବି ଆଖିରେ।
ଆଜିର କାର୍ଯ୍ୟକ୍ରମ କଣ?
ଆଜିର କାର୍ଯ୍ୟକ୍ରମ ହଉଛି ବର୍ଷ ପାଗରେ ପୁରୀ ତରକାରୀ କ
ଖାଇବା
ଆଉ ପୁରୀ ତରକାରୀ ଆଉ ହୁଁ ଦି ପହରେ ସାଧା ସବୁ ଖାଇବୁ ଆଉ। ଆଉ ତ କି ଛି ଖାଇଲା ଭଲିଆ ନୁ ହୁଁ।
ଆଉ ଦି ପହରେ ଟିକେ ସାଧା ଭଲ ଗୋଟେ ଆଇଟମ କରୁନା। ଆଇଟମ୍ ଗୋଟେ ଭଲ ଆଇଟମ୍ କର ଖାଇବା ଟିକେ।
ହଁ ଆସୁନ।
ଭଲ ଆଇଟମ୍ ଟିକେ କଲେ ଖାଆନ୍ତେନି।
କରା ହବ ଯୋଉ କଞ୍ଚନ ଫୁଲ ତରକାରୀ ଆଉ ସେଇଟା ଗୋଟେ ନୂଆ ଆଇଟମ। ତମ ପାଇଁ ମେ ବି। ଆଉ କଞ୍ଚନ ଫୁଲ ତରକାରୀ ଆଉ କୋଉଠୁ ଆଣିଲ? ମୁଁ ନେଇଯିବି। ହଁ ତମ ଘରେ ନା ଆମ ଘରେ।
ଆମ ଏଇଠି ଖାଇଥିଲ ବା।
ଓହୋ। ଆଉ ହେଇଠି ହବ।
ହୁଁ। ସେଟା କଞ୍ଚନ ଫୁଲ ଯେଉ ଆମର ଅଛି ଏଇ ଏ ବାଡିପଟେ ଯୋଉ ଧଳା ଧଳା ଫୁଲ ନା। ଧଳା ନା ହଳଦିଆ କଲର ।
ସେଟା ଧଳା ନୁହଁ ତ ସେଟା ହଳଦିଆ ହଳଦିଆ ହଳଦିଆ।
ଟିକିେ ଟିକେ ହଳଦିଆ ହଁ ହଁ ହଁ ମନେ ପଡ଼ିଲା।
ହଁ ଫିକାଳିଆ ହଳଦିଆ ଟା ଯୋଉଟା। ସେଇ
ହଁ ମୁ।
ଖାଇଲେ ସେଟା ବଢିଆ ଟେଷ୍ଟି ଲାଗିବ ନା।
ହୁଁ ହୁଁ ହୁଁ ହୁଁ ହୁଁ।
ଆଉ ତମର ଆଜି କଣ କଣ ଆଜି ଆସୁନ ଘରକୁ।
ହଁ ଦେଖିବା କଣ ହଉଛି ମୁଁ ଯାଇପାରିବି କି ଦେଖିବା ମୁଁ ଆଜି କଣ ବର୍ଷାର ସିଚୁଏସନ୍ ଦେଖେ।
ବହୁତ ଦିନ ହେଲାଣି ସେ ସେଭଳିଆ ସୁଯୋଗ ମିଳିନି କେବେ ତ ଆସୁନ। ଖାଇବାକୁ ଆଉ ଆଜି ଆସିଥାନ୍ତ ଖାଇ ପିଇକି ଯାଇଥାନ୍ତ।
ହଁ ନାଇଁ ମୁଁ ଯିବି ଦେଖିବା ଯଦି। ଦେଖିବା ଆଜିର ପ୍ଲାନ୍ କଣ ଗୋଟେ କରିବା ଆଉ କିଛି ଫାଇନାଲ୍ କରିନେ। ଆମେ କଥାବାର୍ତ୍ତା ହବା ସେ ବିଷୟରେ। ମୁଁ ଦଶଟା ବେଳକୁ କହିବି ଦଶଟା ବେଳକୁ କହିଲେ ତାପରେ ପ୍ଲାନ୍ କରିବା। ହଁ କାଇଁକିନା ଏତେ ଶୀଘ୍ର କହିଲେ ବି କାମ ହେବନି କାମ ଭୋଉ ସବୁ କାମ ତ ଆଗୁଆ ଯେତେବେଳେ ଆମେ ଡିସିସନ୍ ନେଉଚେ ସବୁ କାମ ଫେଲୁଅର ହେହୁଚି। ତେଣୁ ଆଗୁଆ ଆମେ ଡିସିସନ୍ କିଛି ନେବାନି ଆଗ ହୁଁ ଆଗୁଆ ଆମେ କଥାବାର୍ତା ଆଗ ଫାଇନାଲ୍ ହବ ତାପରେ ଯାଇଁ ଯୋଉ କଥା। ହଉ ଆଗା କି ସେପର୍ଯ୍ୟନ୍ତ ଫାଇନାଲ ଯେ ପର୍ଯ୍ୟନ୍ତ ହେଇନି ସେ ପର୍ଯ୍ୟନ୍ତ କିଛି କରହବନି। ହୁଁ ବର୍ଷା ତ ଏଇ ଷ୍ଟାର୍ଟ ହେଇଗଲାଣି ପୁଣି।
ବର୍ଷା ହଉଚି ତ କଣ୍ଟିନିୟୁ କାଲଠାରୁ ହଉଚି ଭୋରୁ ମୁଁ ସେଥିପାଇଁ ରେ ଉଠିଲି ମୁଁ ଭାବିନଥିଲି ସକାଳୁ ଏତେ ନ୍ୟୁଜରେ କଣ ଦଉଚି?
ନ୍ୟୁଜରେ ଦେଉଚି ବର୍ଷା ପୁରା କଣ୍ଟିନ୍ୟୁଅସ୍ଲି ଆଜି ପୁରା ଜୋରସୋରରେ ହେବ।
ହଁ।
ତେଣୁ କଣ କରାଯିବ ହଁ।
ବର୍ଷା ହବ ବା କାରଣ ଲଘୁଚାପ ହେଇଚି ନା।
ଲୋ ପ୍ରେସର ବର୍ଷାଟା ହେବ।
ଲଘୁଚପ ଟା ହେଇଚି ହେଲେ ସେ ଦି ତିନି ଦିନ ଏଖୁଣା ଲାଗିବ ଆଉ ବର୍ଷା ଟା। ହବ ଆଉ ତା କିଏ କଣ କରିବ ସେଟା କଣ ତ ହାତର କଥା ନୁହଁ?
ନିହାତି ନିହାତି ନିହାତି।
କାଲି ବର୍ଷା ତିନ୍ତିକି ଗଲ। ଓଦା ହେଇକି।
କାଲି ବା ସେ ହୋଟେଲ କାଲି ହୋଟେଲ୍ ପାଖରେ ବା ଅଧଘଣ୍ଟା ଠିଆ ହେଇକି ସେ ଛତା ଧରିକି ଗୋଟେ ହାତରେ ସ୍କୁ ଚୁଟି ଚଲେଇବାଟା କି କଷ୍ଟ ପବନ ଇଆଡ଼େ ହୋଉଚି ବର୍ଷା ପବନର ଛତା ଉଡ଼ିଯିବ ବହୁତ କଷ୍ଟରେ ଛତାକୁ ଧରି ଧରି ଧରି ଧରି ଆଇଛି। ଲୋକ ସବୁ ଅନଉଥାନ୍ତି। ହୁଁ ଲୋକ ସବୁ ଅନଉଛନ୍ତି ଆଁ ପ୍ରବଳ ଲୋକ। ଯିଏ ଦେଖିଲା ସିଏ ଅନେକି ହସୁଚି। ସବୁ ହସୁଛନ୍ତି ମୁଁ କହିଲେ ହସିଲା ମୁଁ ଆଉ କଣ କରିବି ମୁଁ ତ ଓଦା ହେଇଯିବି ନା ମୁଁ ଓଦା ତ୍ର ହେଇଯାଇଥିଲି ଅବଶ୍ୟ। ଆଉ ନଥିଲା କିଛି ଦେହରେ। ଆସିଲି ହେଠୁ ଫ୍ୟାନ୍ ଟା ନଗେଇଦେଇକି ଫ୍ୟାନ୍ ଟା ଲଗେଇ ଦେଇକି ଏଉଠି ଅଫ ଇଏ ପହଞ୍ଚିଲା ପରେ ଏଠି ଫ୍ୟାନ୍ଟା ଲଗେଇ ଦେଇକି ବସିଲି। ହଁ ଆଗ ଜୋରରେ ଫ୍ୟାନ୍ ଦେଇକି। ଅଳ ଘଣ୍ଟା ଲାଗିଲା ଶୁଖିଗଲା ପରେ ହେଠୁ। ଟିକେ କାମ ଫାମ ଥିଲା ଶାଇଲି ଆଉ ହୁଁ ଥଣ୍ଡା ଫଣ୍ଡା ହେଇଯିବନି।
କାରଣ ଯୋଉ ଓଦା ହେଇଯାଇଚ ନା ଥଣ୍ଡା ଫଣ୍ଡା ମେଡିସିନ ଗୋଟେ ଆଗୁଆ ଖାଇଦବ ନହେଲେ।
ହଁ କାଲି ରାତିରେ ବା ଆଣିକି ସେ ଔଷଧ ଖାଇଲି ରାତିରେ ସେଇଥିପାଇଁ। ଔଷଧ ଖାଇଲି ରାତିରେ।
ଯଦି ନଅଟା ସାନ ନଟା ହଉଚି ତ ତମେ ଆସିବ ଚା ପିଇବାକୁ ଯାଇଚନ୍ତି।
ହଁ ବା ସୋୟା ଭଳି ପ୍ଲାନିଂ ଅଛି। ଆଉ ରାତିରେ ସେଇଥିପାଇଁ କାଲି ନଅଟା ପନ୍ତ ଅଁ ରାତି ନଅଟା ପର୍ଯ୍ୟନ୍ତ ଟ୍ରାଏ କଲି ନଅଟା ସାଢ଼େ ନଅଟା ପର୍ଯ୍ୟନ୍ତ ହେଠୁ ଔଷଧ ନଅଟା ରେ ଖାଇ ଦେଇକି ସାଢ଼େ ନଅଟାରେ ଔଷଧ ଖାଇଛି। ସାନଟା ଖାଇକି ବୋଧେ ମୁଁ ଦଶଟା ବେଳକୁ ଶୋଇପଡିଚି।
ମୁଁ ତାପରେ ତମକୁ କଲ୍ କରୁଥିଲି।
ହ ମୁଁ ଆଉ ଦେଖିନି ମୁଁ ଶୋଇପଡ଼ିଛି ନିଦରେ ପୁରା ଶୋଇପଡ଼ିଛି। ସକାଳୁ
ତା ଠିକ ସେ କହିଲାନି ମୁଆକୁ ନିଦ ପ୍ରବଳ ମୁଁ ସେଥିପାଇ ନା ଓଲ୍ଟା କାଟିଦବା ଭଲ ହବ ଇଏ ତ କଥା ହେଇପାରିବନି ଓଲ୍ଟା ସିଧା କଥା କହିବ ମୁଁ ବୁଝିପାରିବିନି କାଟିଦବାଟା ଭଲ ହବ ଆଉ ସେଇଥିପାଇଁ ମୁଁ କାଟିଦେଲି ବି
ହଁ ମୁଁ ନିଦମାନିଦ ଜୋରେ ଲାଗିଥିଲା ନିଜ ଏଠୁ ଶୋଇ ପଡ଼ିଲି ସାଢେ ଦଶ ଦଶଟାରେ ବୋଧେ ଶୋଇଛି ମୁଁ କାଲି ଦଶଟାରୁ ଶୋଇଲି ପାଞ୍ଚଟାରେ ନିଦ ଭାଙ୍ଗିଲା ପୁଣି ପାଞ୍ଚଟାରେ ଦେଖିଲି ପାଗ ଇଗ ଦେଇଛି ପୁଣି ଶୋଇଲେ ଠିକ ସାଢ଼େ ସାତଟା ସାତଟା ପଇଁଚାଳିଶରେ ଉଠିଲି ତ ଶୁଆଇବାଟା ମୋର ପୁରା ଜୋରସୋର ହେଇଯାଇଛିଥିଲା।
ଆରେ ଆରେ
ଆଉ କଣ କରିବ?
ଆ ଖାଇ ଦିଅ।
ତମେ ଆଜି କେତେବେଳକୁ ଆସିବ କେତେବେଳକୁ କହୁଛ ଏଇନା ତ
ମୁଁ ସେଇ ଯିବି ଏଇ ଯିବ ଭାବୁଛି ଏ ଦେଖିିବା ଶୀଘ୍ର ବଳେଇବି ଆଉ।
ଆଠଟା ଚାଳିଶ
ବର୍ଷା। ହଁ ବର୍ଷାଟା ହଉଛି ନା ବର୍ଷାଟା ଏବେ ଜୋରରେ ଟିକେ ହେଲା।
ହଁ।
କମି ଯାଇଥିଲା ପୁଣି ଏବେ ଜୋରରେ ହେଲା ତ କେମିତି କଣ କରିବା? ତ ୱେଟ କରିଛି। ଯଦି ଛାଡିଯାଏ ତ ବାହାରି ଯିବେ
ହଉ ତବେ ଜଲ୍ଦି ଛାଡ଼ିି ଗଲେ ମତେ ବାଦ ହ
ଜୋରେ ଆଇଲାଣି ବିଜୁଳି ମାରିବ।
ଘଡ଼ଘଡ଼ି ବି ମାରୁଛି ଘଡ଼ଘଡ଼ି ବି ଆସିଲେଣି ମାରୁଛି ଘଡ଼ଘଡ଼ି ବିଛିଁ
ଏ କଣ କରିବ ଏ ହଁ କିଛି ଗୋଟେ ଭାବିଲା ବେଳକୁ ସବୁ କିଛି ଓଲଟା ପଲଟା ହେଇଯାଉଛି ଜଣା ପଡ଼ୁନି।
ଆଚ୍ଛା ତୁମେ ଆଜି ନାହିଁ ସେମିତି ଆଉ କିଛି ପ୍ଲାନିଂ ଅଛି କି ଆଜି କିଛି କୁଆଡ଼େ ଯିବାର ଅଛି?
ପ୍ଲାନିଂ। କୁଆଡେ ଯିବାର
ହଁ କୁଆଡ଼େ ଯିବାର ସେମିତି କିଛି ପ୍ଲାନିଂ ଅଛି ଆଜି।
କା ସହିତ
ମାନେ ସେମିତି କିଛି ପ୍ରୋଗ୍ରାମ୍ ଅଛି କି ତମର?
ମୋର ନାଁ ତ।
ନାଇଁ ତ ଦେଖିବା ତେବେ ତମେ ଆସ ଦେଖିବା କଣ କରିବା ଗୋଟେ ପ୍ଲାନିଂ କରିବା ଆଜି ଏଠି? ତୁମେ ଶୀଘ୍ର ଶିଘ୍ର ବାହାରିକି ତମ ନିତ୍ୟ କର୍ମ ସରିଲାଇଁ?
ହଁ ନିତ୍ୟକର୍ମ ସଇଲାଣି।
ସାରି ସାଇଲଣି ନିତ୍ୟ କମ ସକାଳୁ।
ହଁ ସବୁ ସଇଲାଣି।
ଆଉ ରେଡ଼ି ହେଇକି ଅଛ ରେଡ଼ି ହେଇକି ପୁରା।
ହଁ ନା ରେଡି ହେଇକି କିଆଁ ଖାଲି ବର୍ଷା ଟା ହଉଚି ନା।
ହାଁ।
ଖାଲି ଅପେକ୍ଷା କରିଚି। ଆ ହ ହା ହୋଉଚି ଆଉ।
ନିଦ ତମକୁ ଜମା ଛାଡ଼ିନି। ମୁଁ ବି ବର୍ଷା କମିଲେ ବାହାରିଯିବି ଭାବୁଚି ଆଉ ବର୍ଷା କମିଲେ ତ ବର୍ଷା ନକମିଲା ପର୍ଯ୍ୟନ୍ତ ଯାଇହବନି।
ବର୍ଷାଟା ଏବେ ଜୋରେ ବଢିଲା।
ହୁଁ ହୋଉ ମୁଁ ଦେଖିକି କଲ୍ କରୁଚି ରହିଯା ବର୍ଷା କମିଚି ଏମିତି କି ନାଇଁ ଦେଖିକି କଲ୍ କରଚି ହେଲା।
ଆ ହୋଉ ଠିକ ଅ